ଜଗନ୍ନାଥ କେମିତି ଆଜି କେମିତି ଗୋଟେ ଥରକରେ ଲାଗଗଲା ମୁଁ ଶୁଣି ମୁ ଦେଖି ପୁର ଆଶ୍ଚର୍ଯ୍ୟ ହେଇଗଲି।
ମୁଁ ବି ମଧ୍ୟ ଦେଖି ଆଶ୍ଚର୍ଯ୍ୟ କାରଣ ତ ମୁଁ ବି ଜାଣିପାରୁନାହିଁ କାରଣ ମୋର ଯେତେବେଳେ ଶେଷ ସମୟ ଆସେ ତ, ମୁଁ ସବୁବେଳେ ଶେଷ ହୋଇଯାଏ। ମୁଁ ବି ମତେ ନିଜେ ଶେଷ ହୋଇଯାଏ। କିନ୍ତୁ ଆଜି ଟିକେ ଟ୍ରାକ୍ଟର ପଇସା ଜଲଦି ସରିଗଲା ତ ମୁଁ ଟିକେ ଭଲ ଜାଗାରେ ଅଛି ତ ସାଙ୍ଗେ ସାଙ୍ଗେ ଲାଗିଗଲା।
ମୁଁ ଭାବିଲି କି ଆପଣଙ୍କର କଲ୍ ଟି ବୋଧହୁଏ କଟିଯିବ। ଯାହା ଫଳରେ କି ମୁଁ ହସିଥାନ୍ତି।
ସେଇଟା ତ ମୁଁ ବି ଜାଣିଥିଲି ଯେ ସେଇଟା ହିଁ ହବ। କିନ୍ତୁ ହେଲାନି କଣ କରିପାରିବା ଆଉ? ଆଉ ଆପଣ କଣ କରୁଛନ୍ତି ଏବେ?
ତାହା ଶୁଣି ମତେ ବହୁତ ଦୁଃଖିତ ଅନୁଭବ ହେଲା କି ଆପଣଙ୍କର କଟିଲାନି ବୋଲି। କିନ୍ତୁ ହଁ, ମୁଁ ବି ଏ ଶୋଇଛି ଖାଇକି ମଧ୍ୟ ଆସିଲି ଏବେ।
ହଉ ଠିକ ଅଛି। ଆପଣଙ୍କ ଘରର ଆଜି ଖାଦ୍ୟ କଣ ହେଇଥିଲା? ତା ତାଲିକା ମତେ ମତେ ଟିକେ ପ୍ରଦାନ କରିବେ କି ଆପଣ?
କଣ ପ୍ରଦାନ କରିବି କିଛି ଜାଣିପାରୁନାହିଁ? କଣ ପ୍ରଦାନ କଲେ ଭଲ ଲାଗିବ ଆପଣଙ୍କୁ?
ଆପଣଙ୍କ ଘରେ ବୋଧେ ଆଜି ଖୁବ ଭଲ ଭଲ ଖାଦ୍ୟ ହଇଛି ମତେ ଲାଗୁଚି।
ନା ଭଲ ଭଲ ଖାଦ୍ୟ କଣ ହବ ବାସ୍ ଖାଲି ଯାହା ଏଇ ସବୁ ସବୁ ସାଧା ହିଁ ହୋଇଛି। କିଛି ଭଲ ଆ କଣ ଆଉ ହବ? ସବୁ ସାଧା। ସାଧାରଣ ଭାବରେ ସବୁ ସେମିତି ହିଁ ଅଛି, କିଛି ଏତେ ଖାସ୍ ନାହିଁ।
ତାହା ବୋଲି କଣ ସାଧା ଖାଦ୍ୟ ଭଲ ନୁହେଁ। ମୁଁ ତ ସାଧା ଖାଉଛି ଏବେ ପ୍ରତିଦିନ। ସାଧା ଖାଦ୍ୟ ମତେ ଭଲ ଲାଗୁଛି। ଆପଣ କୁହନ୍ତୁ ଆପଣଙ୍କ ଘରେ ଆଜି ସାଧା ଆଉ ସାଧାରଣ ଖାଦ୍ୟରେ କଣ ହୁଏ ମତେ ତ କାଲିକା ଟିକେ କୁହନ୍ତୁ। ମୁଁ ବି ମଧ୍ୟ ତାକୁ କରି ଖାଇବି ଯଦି ଭଲ ଲାଗିବ ମତେ।
ଭଲ ତ ନିଶ୍ଚୟ ଲାଗିବ। କିନ୍ତୁ ମୁଁ ଆପଣଙ୍କୁ କହିବି ଆପଣ ଟିକେ ଆପଣଙ୍କର ଯୋଉଁ ମାନେ ବାହାରେ ଯୋଉ ଟିକେ ଶବ୍ଦ ହଉଛି ତାକୁ ଟିକେ ବନ୍ଦ କରନ୍ତୁ।
ଆପଣଙ୍କୁ ମୋ ଶବ୍ଦ ଗୁଡାକ ଠିକ ସେ ଶୁଣା ଯାଉଛି କି?
ଆପଣଙ୍କ ଶବ୍ଦ ମୋତେ ଶୁଣାଯାଉଛି କିନ୍ତୁ ବାହାର ଶବ୍ଦ ମତେ ଅତ୍ୟଧିକ ଅତ୍ୟଧିକ ମାନେ ଟିକେ ଇଏ କରୁଛି ଏବେ ଟିକେ ଭଲ ଲାଗିଲା।
କାହିଙ୍କି କହିଲେ ମୁଁ ସେଇ ସମୟରେ ଯଦି ଯିବି ତେବେ ମୋର ନେଟୱାର୍କ ଟିକେ ଅସୁବିଧା ହଉଚି ଘର ଭି
ହଁ ନେଟୱାର୍କ ର ଏବେ ଅସୁବିଧା ତ ହେଲା କିନ୍ତୁ ଚଳିବ ଆପଣଙ୍କର ବୟସଟି ମତେ ଭଲସେ ଶୁଭୁଚି କିନ୍ତୁ ସେତେବେଳେ ଖାଲି ସେ ବର୍ଷାର ଯୋଉଁ ଜୁରୁ ଜୁରୁ ଶବ୍ଦଟି ମୋ କାନକୁ ଖରାପ କରିଦେଉଥିଲା।
ଆପଣ ବୋଧ ହୁଏ ହେଡ଼ଫୋନ ଟି ଏବେ ଲଗାଇଲେ?
ହେଡଫୋନ୍ ତ ମୁଁ କେତେ ବେଳଠୁ ଲଗେଇଚି।
ହଁ ହଁ ହୋଇଥିବ ମାନେ ସେତେବେଳେ ବର୍ଷା ସାଉଣ୍ଡ ଏମିତି ଶୁଣା ଯାଉଥିଲା ମୋ କଥା ବି ଶୁଣା ଯାଉନଥିଲା? ଆପଣ କହୁଛନ୍ତି?
ନା ନା କଥା ତ କଥା ତ ଶୁଣା ଯାଉଥିଲା ବହୁତ ଭଲ ସେ କିନ୍ତୁ ତା ମଝିରେ ସେ ଯୋଉ ଶବ୍ଦ ମଧ୍ୟ ହଉଥିଲା ସେ ସେଥିପାଇଁ କଥା ମଧ୍ୟ ଶୁଣିବାକୁ ଆପଣଙ୍କର ଇଚ୍ଛା ହୋଉ ନଥିଲା ଏମିତିରେ ଆପଣଙ୍କର ସରତ ଯାହା ଛାଡସେ ଏଥିରେ ପୁଣି ବର୍ଷାର ଯେ ସେ ଶବ୍ଦ।
ହଉ ହଉ ଛାଡନ୍ତୁ ମୋ ଶ୍ୱର ତ ମୁଁ ଜାଣିଛି ଟିକେ ଖରାପ ରହୁଚି କିନ୍ତୁ ଆପଣ ତ ଏକ ନାମୀ ଗୀତିକାର ଜଣେଟିଏ ମୁଁ ତ ଆପଣଙ୍କ ଗୀ ଗୀତ ବହୁତ ଦେଖିଛି ଆପଣ ଯେଉଁଭଳି ଗୀତ ବୋଲନ୍ତି ଆମର ଗୁରୁଜୀଙ୍କି ବି ମଧ୍ୟ ଶୁଣିକି ସେ ଗୀତ ସହିତ ନାଚି ବିି ଥିଲେ।
ହାଁ ହାଁ ହାଁ ଏଇଟା ତ ମୁଁ ବହୁତ ଭଲ ଭାବରେ ଜାଣିଚି ଆପଣ ପ୍ରୀତମ ତ ନାଁ ଶୁଣିଥିବେ? ଯଦି ସର୍ଚ୍ଚ ମଧ୍ୟ କରିଦିଅନ୍ତୁ କି ମୋର ନାଁ ର ଗୀତ। ବହୁତ ସାରା ବାହାରିବ ଆଉ ମୋର ପଙ୍ଖାଙ୍କ ସଂଖ୍ୟା ମଧ୍ୟ ବହୁତ ଅଧିକ।
ହଁ ହଁ ମୁଁ ବି ଦେଖିଚି ଆପଣଙ୍କ ଏକ ପଙ୍ଖା ଦୋକାନଟିଏ ଅଛି ଆପଣ ମୋ ଦୋକାନଟି ହୋଉଚି ଆପଣ ଆସନ୍ତୁ ମୋ ଦୋକାନକୁୁ କେବେ ଦେଖିକି ଯାଆନ୍ତୁ ଆପଣଙ୍କ ପଙ୍ଖାଠୁ ବେଶୀ ମୋ ପଙ୍ଖା ଥିବ।
କାହିଁ ଆପଣଙ୍କର ଯୋଉ ମେଡିସିନ ଦୋକାନ ଥିଲା ତାହାର କଣ ହେଲା କି?
ମେଡିସିନ ଦୋକାନ ତ ଟିକେ ଖରାପ ଚାଲିଚି କାହିଁକି କହିଲେ ଏବେ ଏଇ ସମୟରେ ଆମକୁ ମାନେ ଯେହେତୁ ମୁଁ ଯୋଉ ଅଞ୍ଚଳରେ ଅଛି ତ ସେ ଅଞ୍ଚଳରେ ଏତେ ମାତ୍ରାରେ ଲୋକ ନାହାନ୍ତି। ଆଉ ଆମକୁ ସପ୍ତାହକୁୁ ସପ୍ତାହ ଆମଠୁ ପଇସା ନେଇଯାଉଛନ୍ତି ଦୋକାନୀ ମାନଙ୍କଠୁ। ତ ସେଥିପାଇଁ ଟିକିଏ ବେପାର ମାନ୍ଦା ଚାଲିଚି ତ ମୁଁ ଅନ୍ୟ ଏକ ବେପାରରେ ହାତ ଦେଇଚି
ଭଲ ହୋଇଚି ଆପଣଙ୍କ ସହ ସେମିତି ହିଁ ହେବା କଥା ଆପଣ ଯେଉଁଭଳି କର୍ମ କରିଥିଲେ ସେଇ ଅନୁସାରେ ଏବେ ଫଳ ପାଉଛନ୍ତି।
କଣ କରିବି ମୋ ଯେହେତୁ ମେଡ଼ିସିନ ସବୁ ବି ସରିଯାଇଚି ମୋ ବାପା ତା କାଲି ଗ୍ରାମକୁ ଆସିଚନ୍ତି ସେ ଆସିପାରିବେନି। କିନ୍ତୁ ସେ ମୋର ଦାଦାଙ୍କ ହାତରେ ମେଡିସିନ ପଠାଇଥିଲା ଆଉ ସେ ମେଡିସିନ ଟି ମୋ ଦାଦା ଆମ ଗ୍ରାମ ସରପଞ୍ଚଙ୍କ ହାତରେ ପଠେଇଚନ୍ତି ମୁଁ ସବୁ ଚାରିଟା ସମୟରେ ଯାଇକି ନେଇ ଆସିବି।
ଓହୋ ଏପରି କଥା କି ତେବେ ତ ବହୁତ ଭଲ କଥା ହୁଅନ୍ତା ଆଉ କଣ। କାଇଁ ଆପଣଙ୍କ ଗ୍ରାମରେ କଣ ସେ ସବୁ ମିଳୁନାହିଁ କି?
ନାଇଁ ନାଇଁ ସେସବୁ ତ ବହୁତ ବଡ଼ ବଡ଼ ମେଡ଼ିସିନ ମୁଁ ଭୁବନେଶ୍ୱରର ଅଧା ଜାଗାରେ ମଧ୍ୟ ପଚାରିଲି ସେଠାରେ ମିଳିଲାନି ଗୋଟିଏ ଦୋକାନରେ ବହୁତ କଷ୍ଟରେ ମିଳୁଚି ସେଇ ମେଡ଼ିକାଲ ଦୋକାନଟିରେ। ତ ସେଥିପାଇଁ ସେଇଠୁ ଆଣିବାକୁ କଷ୍ଟ ହେଉଚି ଆଉ ମୋ ମେଡ଼ିସିନ ବି ସରିଗଲାଣି। ତ ବହୁତ ପଇସା ମଧ୍ୟ ପଡ଼ୁଛି।
ଓହୋ ଏପରି କଥା ତେବେ ନୁହେଁ କି ତାହାତ ବିଷୟରେ ତ ମୁଁ ଅବଗତ ନଥିଲି କିନ୍ତୁ ଏବେ ତ ଅବଗତ ହେଇଗଲାଣି। ହଁ
ହଁ ହଁ ଆପଣ ଅବଗତ ଏମିତି ହୋଇଥାନ୍ତୁ ମୁଁ ବି ମଧ୍ୟ ଶୁଣିକି ଭାରି ଦୁଃଖୀ ଦୁଃଖିତ ଅଛି ଯେ ମୋ ମେଡ଼ିସିନ୍ ଏବେ ଯାଏଁ ପହଞ୍ଚିନି। ଆଉ ଯେହେତୁ ବର୍ଷା ଦିନ ତ ଲୋକମାନେ ଆସିକି ମୋ ଦୋକାନ ଆଗରେ ରୁଣ୍ଡ ହୋଇଛନ୍ତି କହୁଛନ୍ତି ଯେ ଭାଇ ମେଡିସିନ କାହିଁ ମୁଁ କହୁଛି ଅପେକ୍ଷା କରନ୍ତୁ ଆଉ କଣ କହିବି।
ଓହୋ ଆଉ ଆପଣଙ୍କର ଯୋଉ ଇଏ କଥା କଣ ହେଲା ଆପଣ ଯୋଉ ଯାଇଥିଲେ ଯୋଉ ଏଠି ଗ୍ରାମକୁ ଯାଇଥିଲେ କଣ କହୁଥିଲେ ଆପଣଙ୍କର ଝିଅ ଦେଖାହବ ବୋଲି କଣ ଦେଖିଲେ?
ହଁ ତେ ସେମାନେ ତ ଦେଖିଥାନ୍ତେ କିନ୍ତୁ ସେମାନେ ଝିଅ ଘର ବାଲା ହିଁ ଆ ଆସିଥାନ୍ତେ ଯେହେତୁ ବର୍ଷା ହୋଇଛି ଅ ଆଉ ଆମ ଗ୍ରାମରେ ତ ବହୁତୁ ସାରା କାଦୁଅ। ତ ସେମାନଙ୍କ କାଳେ ପସନ୍ଦ ରାସ୍ତା ଦେଖି ହିଁ ବଦଳିଯିବ ଆପଣ ତ ଜାଣିଛନ୍ତି ଆମର ଯୋଉ ବ୍ୟବସ୍ଥା ସବୁଆଡେ ତ ସେମିତି ତ ରାସ୍ତା ଦେଖି ଯେହେତୁ ନ ବଦଳିଯାଏ ସେ ତେବେ ଆମେ ଟିକେ ଅନ ଅନ୍ଯ ଏକ ତାରିଖ ଦେଇଚୁ।
ନିଶ୍ଚୟ ନିଶ୍ଚୟ ସେ ତ ପୁଣି ନହେଲେ ସେ ପୁଣି କହିବେ କି ଆପଣଙ୍କର ଯେଉଁଠି ରାସ୍ତା ଏତେ ଖରାପ ସେଠି ପିଲା କେତେ ଖରାପ ନ ହୋଇଥିବ ସେ କଥା କହି ପଳେଇ ପାରନ୍ତି।
ହଁ ସେଇ କଥା ହିଁ ତ କୁହନ୍ତି ମୁଁ ଏକ ସୋସିଆଲ ମିଡିଆଟି ରେ ଦେଖିଥିଲି ତ ମୁଁ ସେଇୟା ଦେ ଦେଖିକି ଅବଗତ ହୋଇଲି ଯେ ନାଇଁ ଏମିତି କରିବା ଭୁଲୁ ଆ ଆପଣ ତ ଜାଣିଛନ୍ତି ଆମର ଯେଉଁ ଆକାଶ ତନ୍ତ୍ର ସବୁ ଅଛି ତ ସେଥିପ୍ରତି ଏମିତି ସବୁ ରାସ୍ତା ତିଆରି ହୋଇଛି ମୁଁ ଆଉ କଣ କହିବି।
ନିଶ୍ଚିନ୍ତ ନିଶ୍ଚିନ୍ତ ସେଇ ତ ଭଲ କଥା। ମୁଁ ତ କହୁଚି କି ଆପଣଙ୍କ ବାହାଘଟି ଭାଙ୍ଗି ଯାଉ ସରି ମାନେ ମତେ କ୍ଷମା କରିବେ ମୁଁ ମୁଁ ଆପଣଙ୍କୁ ସେମିତି କହିଦେଲି ଆଉ ଆପଣଙ୍କର କଣ କହିବି ଆଉ।
ଆରେ ନାଇଁ ଆପଣ ଯାହା କହିଚନ୍ତି ଠିକ୍ କହିଚନ୍ତି ମୋର ସେମିତି ଇଚ୍ଛା ନାହିଁ। ହେବାକୁ ଖାଲି ଘର ଲୋକଙ୍କ ବାଧ୍ୟରେ କରିବାକୁ ପଡୁଚି କଣ ବା କରିବି ଯେହେ ତୁ ବୟସ ହୋଇଯାଉଚି ଆଉ ମତେ ତ ଆସି ପଚାଶ ଛୁଇଁଲାଣି ଆପଣଙ୍କୁ କେତେ? ପଚାଶ ତ ନୁହଁ ମତେ କୋଡିଏ ଛୁଇଁ ଛୁଇଁ ଏବେ ଛୁଇଁଲା ମୁଁ ଆପଣଙ୍କୁ ମଜାରେ ପଚାଶ କହିଲି ଆପଣ ଆଉ ସେଇ ବିଷୟରେ ଭାବିକି ମୋ ସାଙ୍ଗରେ ମଜାକ୍ କରିବେନି।
ନା ନା ମୁଁ ତଥାପି ଆପଣ ମଜା କଲେ ମୁଁ ଜାଣିଛି କାରଣ ମୋତେ ଯଦି ଅଠର ଆପଣ ମୋତେ ଯଦି କହିବେ ତେବେ ମୁଁ ମଜା ହିଁ ଭାବିବି ନା ତାକୁ।
ହଁ ହଁ ତା ବି ଠିକି କଥା ଏବେ ତ ଟିକେ ପାଗ ଫିଟିଚି ଆଉ ଆଉ ଚାରିିକି ପାଞ୍ଚ ମିନିଟ୍ ପରେ ଆମ ଗ୍ରାମର ବସ୍ ଆସିବ ତ ସେଇ ବସରେ ସରପଞ୍ଚ ବାବୁ ଆମର ଆସିଲେ ତାଙ୍କଠୁ ମେଡିସିନ ନେଇ ଆସିବି ମୁଁ ଦେଖୁଞ୍ଚୁ। ଦେଖୁଛନ୍ତି ମୋ ଶକ୍ତି ମୁଁ ସରପଞ୍ଚଙ୍କ ଠାରୁ ମେଡିସିନ ଆଣୁଛି।
ହଁ ହଁ ସରପଞ୍ଚଙ୍କ ଠାରୁ ପଇସା ଆଣିବାରେ ଯାହା ଦୁଃଖିତ ସେଥିରେ କଣ ଖବର ଆଉ?
ହଉ ଛାଡନ୍ତୁ ଛାଡ଼ନ୍ତୁ ଆପଣ କଣ ଆଉ କହୁଚନ୍ତି?
ଆପଣ ମୋ କହିବାର ଅର୍ଥ ବୁଝିପାରିବେ ନାହିଁ ସେଥିପାଇଁ ବହୁତୁ ବୁଦ୍ଧିର ଆବଶ୍ୟକ ହୋଇଥାଏ। ଯାହା ଆପଣଙ୍କ ପାଖରେ ନାହିଁ।
ଆପଣ ନିଜେ ମୋତେ କହୁଛନ୍ତି ଆଉ ନିଜେ ମୋତେ ସେଆ କହିଲେ ଯଦି ଏଇ ଶେଷଟି ଯଦି ମୋର ଟି ଯିବ ତେବେ କଣ ହେବ ତ ସେଥିପାଇଁ ମେଡିସିନ ଅପେକ୍ଷାରେ ଅଛି ଯେମିତି ମୋର ଆପଣଙ୍କ କଥାଟା ତାପତର୍ଯ୍ୟ ବୁଝିକି ଯେମିତି ମୋ ଦୋକାନ ଟି ବନ୍ଦ ନହୋଇଯାଉ ସେଇଥିପାଇଁ
ଓହୋ ଏପରି କଥା କି? କିନ୍ତୁ ମୋତେ କାହିଁ ଲାଗୁନି ଦୋକାନ ବନ୍ଦ ହେଲା ଭଳି କିନ୍ତୁ ଦୋକାନ ବନ୍ଦ ହେଇଗଲେ ହିଁ ଭଲ କଥା। କାରଣ ଆପଣ ଦୋକାନ ବନ୍ଦ ହେଲେ କି ଜାଣିପାରିବେ ସବୁ କିଛି କୋଉଟା ଠିକି କୋଉଟା ଭୁଲୁ ଆପଣ କିଛି ଏବେ ଠିକି ଭୁଲୁ ନି ସ୍ପତ୍ତି ଭଲ ଭାବରେ ନେଇ ପାରୁନାହାନ୍ତି ବୋଲି ମୁଁ ବୁଝୁଚି।
ହଁ ହଁ ସେଇଟା ବୋଧ ହୁଏ ଠିକ୍ କହିଛନ୍ତି କିନ୍ତୁ ଦୋକାନଟି ବନ୍ଦ ହେଇଯିବା ଆଗରୁ ମୁଁ ଅନ୍ୟ ଏକ ଦୋକାନ ଟି ଖୋଲି ଦେଇଚି ପଙ୍ଖା ଦୋକାନ ଟି ତ ମୁଁ ଆପଣଙ୍କୁ କହିଲି ଏ ତ ଯେ କେତେବେଳେ ବନ୍ଦ ହେବ ତ ମତେ ଚଳିବାରେ ଅସୁବିଧା ହେବ ନାହିଁ କଣ କରିବି ମତେ ଲାଗୁଚି ଦୋକାନ ଟି ବନ୍ଦ ହଉ ଖରାଦିନ ହୋଇଯିବ ଆଉ ଖରାଦିନ ଆସିଲା ବେଳେ ତ ପଙ୍ଖା ଦୋକାନର ଲାଭ ବେଶୀ ହେବ ମୋର। ଆଉ ସେଠି ମୁଁ ପଙ୍ଖା ସଜାଡ଼ିବି ମଧ୍ୟ ପାରିବି।
ନିଶ୍ଚୟ ନିଶ୍ଚୟ ଆଜି ଜାଣିଛନ୍ତି ନା ନାହିଁ ଆପଣଙ୍କର ଆଜି ଆପଣଙ୍କର ଯୋଉ ଆପଣଙ୍କର କଣ ଆପଣଙ୍କର ବଡ଼ ମାନେ ଆପଣ ଯାହାକୁ ବାପା ବୋଲି ମାନନ୍ତି ତାଙ୍କ ବାପାଙ୍କର ଆଜି ଆନିଭର୍ସରୀ ଆଜି ଜାଣିଛନ୍ତି ନା ନାହିଁ।
ହଁ ହଁ ସେମିତି କଣ ହେଇ ଥିବ ମୁଁ କିଛି ବୁଝିପାରୁନାହିଁ। ଆପଣ ଏମିତି ମୁଣ୍ଡ ଲଗେଇଲେ ଯେ ହଁ ହଁ ବୁଝିଗଲି ଏବେ ବୁଝିଗଲି ମୁଁ ଆପଣ କଣ କହୁଛନ୍ତି। କିନ୍ତୁ ତାହା ବି ଠିକ କଥା ମୁଁ ବି ବୁଝିପାରୁଛି କିନ୍ତୁ ମତେ ବହୁତ ଜୋର୍ ରେ ହସ ଲାଗୁଛି। ତ ମୁଁ ଜାଣିପାରୁନି ହସିବି ନା କାନ୍ଦିବି।
ଆ କଣ କହିବା ମତେ ମତେ ହସ ଲାଗୁଛି କିନ୍ତୁ ହସ ବି ପାରିବେନି ପରା
ହଁ ହଁ ତା ବି ଠିକ କଥା ମୁଁ କହିଦଉଛି। ଯେହେତୁ ମତେ ଏତେ ଜୋର ହସ ଲାଗୁନାହିଁ। ଆପଣ ତ ଉ ଯେହେତୁ କହୁଥିଲେ। ମନ୍ଦିରରେ ସବୁ ଆସି ମଇଳା ସବୁ ହଉଛି ତ ଆପଣ ମଇଳା ପତ୍ର ସଫା କଲେଣି ମନ୍ଦିରର।
ହଁ ମହିଳା କଣ ଆପଣ ଆପଣ କଥାଟିକୁ ଖାଲି ବୁଲେଇ ଦେଲେ କଣ ହବ। ଆପଣ ନିଶ୍ଚିନ୍ତ ରୂପରେ ଯାହା ବୁଝିଛନ୍ତି ମୁଁ ଜାଣି ପାରୁଛି ଯେ।
ହଁ ହଁ ତା ବି ଠିକ କଥା ତା ବି ଠିକ କଥା ଆଉ କଣ ବା କରିପାରିବା। ହଉ ମୁଁ ସେଇ ବିଷୟରେ ସାରେ ଆପଣଙ୍କୁ ଯେତେବେଳେ ସହର ଯିବି। ଆପଣଙ୍କ ସହିତ ମୁଁ ଭଲ ଭାବରେ ଦେଖା ସାକ୍ଷତ କ୍ଷାତ କରି କଥା ହେବି। ଯେହେତୁ ଆପଣ ମୋର ଏକ ଉତ୍ତମ ଚିନ୍ତାଧାରା ରଖୁଥିବା ବନ୍ଧୁ ମୋର ଭଲ ଚିନ୍ତାଧାରା ରଖଥିବା ବନ୍ଧୁ ଆ ପଣ ତ ମୁଁ ଆପଣଙ୍କ ସହିତ ନିଶ୍ଚିନ୍ତ ଭଲ ଭାବରେ କଥା ହେବି। ଏବେ ମୁଁ ଟିକେ ଯାଉଛି ମୋର ଟ୍ରାକ୍ଟରରେ ମୁଁ ଯେହେତୁ ତେଲ ଟିକେ ପକେଇକି ଆଣିକି ହଳ କରିବାର ଅଛି ତ। ମୁଁ ଯାଉଛି ଏବେ ବର୍ତ୍ତମାନ।
ଓହୋ ଆଚ୍ଛା ଆପଣ ଯିବେ ଭାରି ମତେ ତ ଭାରି ଦୁଃଖିତ ଅନୁଭବ ହବ। କିନ୍ତୁ ଆପଣ ଯୋଉ ଆପଣଙ୍କ ଟ୍ରାକ୍ଟରଟି କେତେ ଚକିଆ ଅଟେ?
କି କଥା ଆପଣ କହୁଛନ୍ତି ଟ୍ରାକ୍ଟରରେ ଚାରି ଚକିଆ ହିଁ ହୋଇଥାଏ। ଆପଣ କଣ ଭାବୁଛନ୍ତି ଛାଡ଼ନ୍ତୁ ଟ୍ରାକ୍ଟର ଟି ମୁଁ ଏକ ବଡ ଦୋକାନରୁ ଆଣିଛି ଏବେ ମୁଁ ନୂଆ ଟ୍ରାକ୍ଟର ଟି ଯେହେତୁ ମୁଁ ତାର ଶୁଭାରମ୍ଭ ଏବେ କରିବି ପୂଜା କରିକି ତ ମୁଁ ବର୍ତ୍ତମାନ ଯାଉଛି ଆପଣଙ୍କୁ ଧନ୍ୟବାଦ।
ଆଚ୍ଛା ହଉ ଠିକ୍ ଅଛି। କିନ୍ତୁ ମୁଁ ଯେତିକି ଜାଣିଥିଲି କି ଆପଣଙ୍କ ସେଟା ସେକେଣ୍ଡ ହ୍ୟାଣ୍ଡ ଟ୍ରାକ୍ଟର ଥିଲା ବୋଲି।
ହଉ ସିଏ ସିଏ ଚ୍ଛା ଛାଡ଼ନ୍ତୁ ମୁଁ ରଖୁଛି ଧନ୍ୟବାଦ।